ହାଲୋ ହଁ ଆପଣ କଣ କରୁଛନ୍ତି?
କିଛି ନାହିଁ ।
ହେଛ ନାଇଁ ଏଗାରଟା ବାଜିଲାଣି ଯାଉ। ଆଚ୍ଛା ଆପଣ ତାହାଲେ। ଶୋଇବାକୁ ଯାଉଛନ୍ତି ଆଜି ଆପଣଙ୍କର ଦିନର ସବୁ କାର୍ଯ୍ୟ ଗୁଡିକ ସାରି ସାରିଛନ୍ତି ନା ଆପଣ?
ଆଉ ଆଜି ଆପଣଙ୍କର ଦିନ କେମିତି ହିଁ କଟିଲା। ଆଉ ଆପଣ ଦିନ ଯାକ କଣ କଣ କଲେ ଆପଣ ଟିକେ ସଂକ୍ଷ୍ ର ବିବରଣ ଦେଇପାରିବେ କି?
ଆପଣ ହଁ ନିହାତି ଭାବରେ । ଯୋ।
ହଁ ନିଶ୍ଚିତ। ବେସାହାରା। ଆଇସ୍ୱ। କଣ କହିପାରିବେ କି ଆପଣ କଣ ଖାଇଛନ୍ତି ଯେମିତି କିି ଭାତ ଡାଲି।
ହୁଁ।
ଇତ୍ୟାଦି।
ମୁଁ ଖାଇଛି ଭାତ ଡାଲି। ବିଭିନ୍ନ ପ୍ରକାରର ଗୋଟି ଯୋଉଥୀରେକି ଆଳୁ ବାଇଗଣ ସାରୁ ପୋଟଳ ଟମାଟୋ ଇତ୍ୟାଦି ସବୁ ପଡିଥିଲା। ମୁଁ କଣ ଖାଇଛି? ଆଉ ଆପଣ ଆପଣଙ୍କ ଦୈନନ୍ଦିନ ଅନ୍ୟ ଖାଦ୍ଯ ବିଷୟରେ କହି ପାରିବେ କି? ମୁଁ ଯେମିତି କି ସବୁ କାର୍ଯ୍ୟ କରୁଛି। ମୁଁ ଆଜି ଦିନପ ଯାଇଥିଲି ଫସଲ କଲି। ଆକୁଡିଠୁ ଆରମ୍ଭ କରି ସାଙ୍ଗ ଇତ୍ୟାଦି ସବୁ ସବୁ ଦ୍ରବ୍ୟ। ଏଣିକି ଆସିବୁ କହୁନାହା ନ୍ତି।
ଓଁ ନିଶ୍ଚିତ ମୋବାର ଆପଣଙ୍କର ସେବା କରିବା ଆମର କର୍ତ୍ତବ୍ୟ।
ହୁଁ ହୁଁ ହଁ
ମେଶ୍ରବିସ ହଁ ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି ଏହିପରି ଜିନିଷ ସବୁ ଶିଖଉଥିବାରୁ। ହଁ ମୁଁ ଆପଣ ଙ୍କ ପ୍ରକୃତ ମାନେ କରୁଛି। ଆଣ ମ ଯ ପରିଶ୍ରମ କରି ଖା୍ୟ ଖାଉଛନ୍ତି ଯେମତି ଭାବରେ ଆପଣ ଘରୋଇ ଖାଦ୍ୟ ଖାଉଛନ୍ତି ବାହାରର କୌଣସି ଅନାବନା ଖାଦ୍ୟ ଖାଇବା ଉଚିତ ନୁହେଁ ତାହା ଆମ ଶରୀରରେ ସେଠି ଖେଳି ପରେ
ହଁ ଆପଣ ଠିକ କହିଲେ। ତାହା ଆମୋ ଶରୀରକୁ ବହୁତ କ୍ଷତି ପ୍ରଦାନ କରିବ ବାହାରର କୌଣସି ଖାଦ୍ୟ ଆମେ ଖାଇବା ଉଚିତ୍ ନୁହଁ। ଆମେ ନିହାତି ଭାବରେ ଘରର ଘରୋଇ ଖାଦ୍ୟ। ସାତଦିନ ଖାଇବା କଥା ଯେମିତି କି ଭାତ ଡାଲି ଘରେ କିମ୍ବା ଶାଗ ଘରେ ହେଉକି ବା ପଡ଼ିଲ ସବୁ ପ୍ରକାର ସବୁଜ ଖାଦ୍ୟ ଆମେ ଖ ହେବା ଉଚିତ। ଆପଣଙ୍କର ମତମତ ଏହା ଉପରେ କଣ କଣ? ହଁ ନିହାତି ଭାବରେ ସବୁ ଘରୋଇ ଖାଦ୍ୟ ଖାଇବା କଥା ବାହାରରୁ ସବୁ ମିଳୁଥିବା ଫାଷ୍ଟ ଫୁଡ୍। ଅନ୍ନ ଦ୍ରବ୍ୟ ଖାଇବା ଉଚିତ୍ ନୁହଁ। ଆଉ ଆପଣ ଆଉ ଅନ୍ୟ ଦିନ ଚର୍ଯ୍ୟା ବିଷୟ କୁହନ୍ତୁ। ସେମିତି କା ଆପଣଙ୍କ ରହୁଥିଲେ।
ହଁ ମୁଁ କରୁଛି । ପାରା ମାନଙ୍କୁ ଖାଇବାକୁ ଦେବି। ହେବ ତାପରେ ମୋର ସବୁ କାର୍ଯ୍ୟ ସାରି ଆସି ଗଲି ମୋର ନିଜର ନିତ୍ୟ କର୍ମ କରିବାକୁ ତାପରେ ଖାଦ୍ୟ ତିଆରି କରିବାକୁ ଗଲେ ଖାଦ୍ୟରେ
ଡାଲି ଗୋଟେ ଘାଣ୍ଟ ତରକାରୀ ତିଆରି କରିଦେଲି ଏବଂ ମୋର ପରିବାର ଖାଇବାକୁ ଦେଲି। ଆପଣ କହିପାରିବେକି ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ସଦସ୍ୟ
ହଁ ନିଶ୍ଚିନ୍ତ ଭାବରେ ମୁଁକହୁଛି ମୋ ପରିବାରରେ ଆମେ ପାଞ୍ଚ ଜଣ ସଦସ୍ୟ ଅଛୁ। ଆମ ପରିବାର ଏକ ମ୍ୟାଚକ୍ ପରିବାର। ଆମ ପରିବାରରେ ଅଛନ୍ତି। ମୋ ବାପା ମୋ ମା ମୋର ଗୋଟିଏ ସାନ ଭାଇ ଆଉ ମୋର ଜେଜେମା। ଆପଣ କୁହନ୍ତୁ ଆପଣଙ୍କ ପରିବାରରେ କିଏ କିଏ ଅବସ୍ଥିତ ଅଛନ୍ତି। ଏମିତିକି ଆପଣ ଆପଣଙ୍କର ଜେଜେମା ଜେଜେବାପା ସହିତ ରୁହନ୍ତି ନା ଏକା ରୁହନ୍ତି? ନା ଆପଣ ଆପଣଙ୍କର ମାଆ ବାପା ସହିତ ରୁହନ୍ତି? ଏମିତି କହିବାକୁ ଗଲେ ଆମ ପରିବାରରେ ଆମେ ଦୁଇଟି ପୋଷା ପଶୁ ମଧ୍ୟ ରଖୁଛୁ। ଆଉ ଆମେ ଅନ୍ୟ ବାହାର ପଶୁ ମାନଙ୍କୁ ମ ତା ସାହାଯ୍ୟ କରୁଚୁ। ଏହା ସମାଜ ପାଇଁ ଗୋଟିଏ ଭଲ ବାର୍ତା ହେବ। ଆପଣ ମଧ୍ୟ ସମାଜରେ ବହୁତ୍ ଭଲ ଭାବରେ ଦେଖନ୍ତୁ।
ହଁ ଆପଣ ଠିକ୍ କହିଲେ ଆମ ସମାଜକୁ ବହୁତ୍ ଭଲ ବାର୍ତ୍ତା ହୋଉ। ଆମ ପରିବାରରେ ସଦସ୍ୟ ଅଛନ୍ତି ପାଞ୍ଚଜଣ ବାପା ମୋର ସାନ ଭୋଉଣୀ ମୋର ମା ମୋ ଜେଜେମା ଆଉ ମୁଁ। ଆଉ ଆମର ମଧ୍ୟ ଦୁଇ ଟି ପାଳିତ ପଶୁ ରଖିଛୁ। ଅନ୍ୟ କିଛି କୁହନ୍ତୁ?
କଣ ଖାଇବା
ହଁ ଆପଣ ଠିକ୍ କହିଲେ। ମୁଁ ମୋ ପଶୁ ଖାଇବା ବହୁତ୍ ଏବଂ ରୁଟି ତାହାପରେ ତାର ମଧ୍ୟ୍ୟାନ ଭୋଜନରେ ମୁଁ ତାକୁ ଭାତ ହ୍ୟାଲୋ। ଏ ଭାଇ ରେ ତାର ବର୍ଷ ମୁଁ ତାକୁ ପନହା ରୁଟି ଦି କାରଣ ତାକୁ ରୁଟି ବାକୁ ତା ପଛରେ ତ ଆଇକି ବହୁତ ଆ ଖୁସି ହୁଁଏ ଆପଣ ମତ ମତଥିଲେ ଆଛା ଆପଣଙ୍କର ମଧ୍ୟ୍ୟ ହେଇଥିବ କି କହିପାରିବେକି?
ହଁ ବାରେ ମୁଁ କହିପାରିବି। ଆପଣ ଯାହାବି ବି କରୁଛନ୍ତି ତାହା ବହୁତ ବଢିଆ କରୁଛନ୍ତି। ଆପଣ
ଆପଣ।
ବହୁତ ବଢିଆ କାମ କରୁଛନ୍ତି ଯାହା ଦ୍ଵାରା କି ଆପଣଙ୍କ ପଛରେ ଭଲ କଷ କ
କିଛି ର
ହୁଁ ହୁଁ
ହୋଉ ର ରଷ୍ମୀ ରୁଟି ଦେଇକି ତାପ ଶରିରକୁ ତା ଶରିରକୁ ଗଛତେବେଳେ
ହୁଁ ହୁଁ।
କରୁଛି ଆପଣ ହଁ ସେଇ ଆମର ସେ କଣ ହଉଚି ହଁ ସେ ତିନିଥର ପୁରା ବୈଶାଖ ଭ
ହଁ ଆପଣ ଠିକ୍ କହିଲେ। ସିଏ କହିଲେ ମୁଁ ବିଶୟପିହା ବହୁତ ଖୁସି ହେଲି। ମୁଁ ଖୁସି ହେଲେ କି ଆପଣ ବହୁତ ଖୁସି ଲାଗିଲା। ଆଉ ଆପଣ ମୋ ପସନ୍ଦ ଦେଖିବାକୁ ଚାହିଁ ବେକି? ଆମର ଦୁଇଟି ପଶୁ ଅଛି ଗୋଟିଏ କଳା କଲ ରେ କଳା ରଙ୍ଗର କୁକୁର ଆଉ କୋଉ ମାଟିଆ ରଙ୍ଗର କୁକୁର। ଆଉ ଆମେ ବାହାରର ଗାଈ ମାନଙ୍କୁ ମଧ୍ୟ ଖାଇବା ଆଉ ଆମେ ବାହାରର ବିଲେଇ ମାନଙ୍କୁ ମଧ୍ୟ ଖାଇବାକୁ ଦେଉ। ଆମେ ଠିକ୍ କରୁଛୁ ନା? ହଁ ନିହାତି ଭାବରେ। ମୁଁ ଧନ୍ୟମନେ କରୁଛି ମୁଁ ଆପଣଙ୍କ ସହିତ କଥା ହେଲି। ଧନ୍ୟବାନ୍, ମୁଁ ଏବେ ଫୋନ୍ ଟିକୁ କାଟୁଚି, କାଲିଆମ୍ଭେ ସୁସ୍ଥ ଟାଇମ୍ ରେ କଥା ହେବା, ଧନ୍ୟବାଦ୍। ଆପଣଙ୍କ ଠାରୁ ବିଦାୟ ନଉଛି।